ହାଲୋ ହଁ ହେଲା ତ ଆଉ ଏଇଠି ବସିଛି ଆଉ
କଣ ଖାଇଛି
ହ୍ୟାଲୋ ମୁଁ ଖାଇଥିଲି ମୁ ଆଗେଇ କରିକି ଖାଇଥିଲି ଆଉ ମ୍ୟାଗି ମ୍ୟାଗି ନା ମୁଁ ଆଠଟା ବେଳେ ମାଗିଛି ଆଠଟା ବେଳେ ମ୍ୟାଗି କରିକି ଖାଇଥିଲେ
ହଁ
ଜିଆ? ମାମା ଏଇଠି ଖାଉ ସେ ଘରେ
ବାବା ଆସିଲେଣି?
ତୁ ମା ବାବା ପଳେଇ ଆସିଲେ।
ଭାଇ
ସିଏ। ଯାଇଛୁ ଗାଡେ
ହୁଁ ଆଉ ଲଗେଇ କି ଆସ
ଆଉ ଏସିି ସେ ନା ଦି ଦିନ ହିଁ ଲାଗିବ। କାଇଁକି ତାଙ୍କର ସବୁ ଏବେ ଖରା ଦିନଯେ ସଙ୍କ କଣ?
ଦି ଦିନ କି କେତେ ଦିନ ହଉଛି ତୁ କେହିତି ଜାଣିଲୁ। ଆ
ତୁ କଣ କହିଲୁ? ରୋଜା ବାବାକୁ କାଲି ସକାଳେ କହିଦବୁ ତାର ଲଗିନ କରିଦବୁ ହେଲା।
ହଁ ହ ହ ହଁ ହଁ ହଁ ହ ହ ହ କହିବି ଆଉ କ
ଆଉ ମଟିର ବି ମୋ କଲେଜ ଖୋଲିବ ଆଉ। ଖରା ଛୁଟି ପରେ ଆଉ।
ରଜ ପରେ।
ହଁ ଏବେ ତ ଖରା ଯୋଉ ଭଳିଆ ହଉଛି ବୋଧେ ବଢିପାରେ ଆଉ।
ହ ତଳକୁ ଜଣା ପଡିବ କେତେ କଣ ଅଛି ଆହୁରି। ପ ଦିନିଛି। ଆହୁରି ହଁ କୋଡିଏ ଦିନ ଖଣ୍ଡେ। ହଉ।
ହଁ ଆଜି ସାନ୍ ଦାଦା ଲିଜା ଖୁଡି ଆସିଥିଲେ ଯେ।
କିଏ କହିଲ।
ମୁଁ କିଏ ମୁଁ ଯାଇଥିଲି ବା।
ମୁଣ୍ଡ ଗୋଟିକି
ହଁ
ତମ ପାଇଁ?
ଏ ବା ଆଜି ଭୋଜି ଥିଲା ସେ ବର୍ଷା ଝିଅର।
ବର୍ଷା ର ଝିଅ ହେଇଛି।
ମାନେ କୋଉ ବର୍ଷା କହିଲୁ। ଏଇ ଯୋଉ ଏପଟେ ଶୁଭ ଘ
ହଁ ମୁଁ ଜାଣିପାଇଲି। ହଁ ହଁ ତ ତାର ଝିଅ ହେ ଛି ଦିଦି କେତେ ବର୍ଷ ଉପୁର ଛୁଆ ହେଲା ତାର ନା।
ପୁରା ଦଶ ବର୍ଷ ବା ଆ ସାତ ଆଠ ବର୍ଷ।
ସେ ମୁଁ ତ କେ କେବେ ଠୁ କଣ ହେଇଥିଲା ଆଉ
ହଁ ମାନେ ସେ ତ ମାନେ ପଳେଇଥିଲା ଆଠ ବର୍ଷ ଦଶ ବର୍ଷ ଭଳିଆ ହବ ନୁହଁ।
ହଁ।
ସିଏ ଗୋଟେ ପୁରା କେଡିକଟେ ହେଇ ସେ ଯୋଉ ଜଲଦି ଜନ୍ମ ହେଇଯାଇଛି ତ ସେଥି ପାଇଁ ଟୁଉଁଟେ ହେଇଛି ଆଉ।
ଓହୋ ଆମର ପୁଅ ଝିଅ ବି କେଡିକି କେଡିକି ରେ ହେଇଥିଲା।
ଓଏ ଭାଇ ତା କଥା କହନା ସିଏ ଗୋଟେ କେମିତି ହେଇ ଥିଲା ଲୋ ମା ମାନେ ତା ଗୋଡ ଗୋଡାକୁ ଦେଖିଲେ ତାହଲେ ହେଲା ମାନେ ତାକୁ ତାକୁ ଆ ନା ଡର ମାନେ ତାର ତାର ମାନେ ଅଣ୍ଟର ୱେଟ୍ ଥିଲା ନା ତା ନା ଠିକ ଥିଲା।
ମାନେ ପାଆଁଶ ହବା କଥା ଚାରିଶ ଥିଲା ଆଉ।
ଓ ହୋ ହୋ। ତାର ହଁ ହଁ। ସିଏ ଆଉ ଟିକେ ରହିଥିଲେ ହେଇଥାନ୍ତା। ସିଏ ଭୋଜି ଭଲ ହେଇଥିଲା ଭୋଜି ମାନେ ଯାହା ହଉଥିଲେ ଆଜି ସମସ୍ତେ କଣ କହିବି। ପୁରା ବା ଆଜି ବୋଧେ ବଡ ବାବାଙ୍କୁ ମାନେ ବଡ ବାବା ରୋଜା ବାବା ଆଉ ଇଏ
ଆସିଥିଲା କି ଅପା।
ନା ସେଆ କହୁଚିପା ଛାଡ଼ିକି ମାନେ ବଡା ଆବା ବଡା ଆମା ଘରକୁ ଛାଡିକି ଘରେ ସମସ୍ତେ ଖାଇଛନ୍ତି। ମାନେ ସମସ୍ତେ ଯାଇଥିଲେ। ନାଇ ରାଜା ଆଇ ମାନା ଆଇ ବି ନଥିଲେ। କେଆଣି ପ ତା ପରେ ଆସି
ତାଙ୍କୁ ଡାକି ନଥିଲା କି, ତାଙ୍କୁ ଡାକି ନଥିଲା କି? ବଡ ଆମା ହରିକାଙ୍କୁ।
ସିଏ ତ କାଇଁ ଜଣଙ୍କୁ ଡାକିିଥିବେ ଆଉ କଣ ଏକା
ହୁଁ ହୁଁ ହୁଁ ଓ ସନ୍ତାକାଲି ଚିଙ୍ଗୁଡି ଆସି ତିଲି ଯିଗୁ ଆସିନି।
ନା ମତେ ଲାଗୁଛି ଶାନ୍ତ ନିଜ ଆଡ ବସି, ଲିଖୁ ହଉ ଲିକୁ ମାନେ ତାର ବେସି ରୋଲ ଗଲାନି ଆସିଲା ଭୋଜି ସେଇ ସେ ସେ ଭୋଜି କୁ ଖାଇଲା ନା ନାଇଁ ଯଉ ଯାଇଥିଲା କଣ ପାଇଁ ବାବା ଅଛନ୍ତି ପୁଣ୍ଡା ଟା ବେଶୀ ସିଏ ଖୁସି ହେଇଛନ୍ତି ନା ନାଇଁ ହାଁ ବାବା ଅଛନ୍ତି
କୁନ୍ ଦାଦା ଖାଇଆକୁ ଗଲେ।
ଗଲେନି କିନ୍ତୁ ସିଏ ନାଇଁ ସେ ଗଲେ ସିଏ ପୁରା ଖୁସି ହେଲେ ସିଏ କହିଲେ ଆଉ ନେଇକି ଆସିବ ଇଏ ସିଏ କହିବେ ମାନ ସମସ୍ତେ ଆଜି ସାନ ଦାଦା ଅରିକା ବି ଆସିଥିଲେ, କୁନ୍ ଦାଦା ଆରିକ ତାଙ୍କୁ କଣ ଗିଫ୍ଟ ଖ୍ୟାମ ପଇସା ଏଇସବୁ କଣ
ଯୋଉନ୍ ସନଦାଦା ତା ଘରକୁ ଆସିଲେନି
ହଁ ବା ଆସିଛନ୍ତି ସେଇଟା ତ ତତେ କହୁଛି ବ୍ରେକିଂ ନ୍ୟିଉଜ୍।
ହୁଁ ହଁ ହୁଁ, ଏ ଇ ଝିଅ ଝିଅ ଥିଲା ବେଳେ ଆସିଥିଲେ ଝିଅ ଥିଲା ବେଳେ ଆସିଥିଲେ ମନେ ଅଛି ଟି
ଏଇ ଯୋଉ ଶ୍ରାଦ୍ଧ ବେଳେ ବା ନା କଣ?
ଶ୍ରାଦ୍ଧ ବଳେ ତ ଆସିନାହାନ୍ତି ନାଇଁ ବେ ଆସିନାହାନ୍ତି ନା ଶ୍ରାଦ୍ଧବେଳେ କୋଉଠି ଆସିୁଛନ୍ତି ଆସିନାହାନ୍ତି
ଶ୍ରାଦ୍ଧ କୁ ଶ୍ରାଦ୍ଧକୁ ହଁ ସାନ ଦାଦା ଆସି ନଥିଲେ ଲିଜା ଖୁଡି ଆସିଥିଲେ।
ଶ୍ରାଦ୍ଧ ତ ଇଏ ଥିଲା ବେଳେ ଆସିଥିଲେ
ଅହଁ ହଁ ସେବେଠୁ ଆସି ନଥିଲେ, ମୁଁ ଆଶ୍ଚର୍ଯ୍ୟ ମୁ କହୁଚି କଣ ସାନଦାଦ, ମୁଁ ଆଶ୍ଚର୍ଯ୍ୟ ଏ ଲିଜା ଖୁଡି କଥା ତାହଲେ ଆଉ ହଁ ମାନେ ଆଜି ନର୍ମାଲ ଆଜି ହସା ହସି ହଉଥିଲେ ସାନ ଦାଦା ଦାଦା, ବାବା ଏକା ସାଙ୍ଗେ ଥିଲେ
କି ଭ କ
ହଁବା ମୁଁ ତ ସେଆ ମୁଁ କହିଲି ଏଠି ଭାଇ ବଢା ହବ ନାହାନ୍ତି ପୁରାଉ ହସି ହସିକି ମାନେ ତ ଏତେ ହସ ଚାଲିଛି ନା ମାନେ ଯୋଉ କୁହ ମ ଏତେ ମଜା ହେଇଛି ସତରେ ମାନେ କେତେ ଦିନ ପରେ ମୁଁ କହିଲି ଭାଇ ଭିଡିଓ କରିଦ ମାନେ କେତେ ଦିନ ପରେ ଜାଣିଛୁ ମାନେ ତିନି ଚାରି ମାସ ପରେ ବୋଧେ।
ତିନି ଚାରି ମାସ ନ ବର୍ଷ ବର୍ଷ ପରେ ମୁଁ ଥିଲା ବଳେ କି ହେଇନଥିଲା। ମୁଁ ଥିଲା ବେଳେ ତ ହେଇନଥିଲା ନା।
ମୁଁ ବା ଆରେ ମାନେ କଣ କହିଲୁ ବସିକିନା ଆ ଆମେ ସମସ୍ତେ ପଳେଇ ଥିଲୁ ହେଲା ମାନେ ଆମେ ସମସ୍ତେ ଯାଇଥିଲୁ ଭୋଜି ଭାଇ ଲିକୁନୁ ଲିକୁନୁ ବାବା ଆଉ କୁନ୍ଦାଦା ବସିଥିଲେ ଖାଇବାକୁ। ତାପରେ ସାନ୍ଦାଦା ତାଙ୍କ ପାଇଁ ନେଇକି ଆସିଥିଲେ ଭୋଜି। ତାପରେ ତାଙ୍କର ହଉଛନ୍ତି ମୁଁ କହିଲି ସାନ୍ନ୍ଦା ତା ଘରେ ହସା ହସି ହଉଛନ୍ତି। ତାଙ୍କ ତିନି ଜଣଙ୍କର ହସ ଚାଲିଛି। ମୁଁ ବ କି ଭାଗ୍ୟ ମୋ ଆଖି କଣ ନ ଦେ ଥିଲା।
ସେ ବା
ତାପରେ ମାନେ ଏଇ ଲିପୁ ହସିକ ନା ବେଶୀ ର ଗଲାନି ଭୋଜି ଖାଇଲାନି
ଆଣିଲା ନା ନେଇକି ଯାଇଥିଲା।
ନା ମାନେ ଆ ଯୋଉ ଯୋଉ ଆଣିକି ଫାର୍ଷ୍ଟ ପିଙ୍କି ବା ମାମା ହେରିକା ସବୁ ସବୁ ସପ୍ଲାଏ କରୁଥିଲେ ଆଉ। ଘରକୁ ଆଉ ଅ ଆମେ ମୋଟିକୁ ଡକିଥିଲେ ଯୋଉ ତାଙ୍କର ଘରେ ବା ସେ ରହୁଛି। ମାନେ ସେଇ ଘର ମାନେ
ଓହୋ ସେ ତାଙ୍କ ସେ ପଟୁ ଡାକିଥିଲା। ମୁ ଭାବିଲି ଶୁଭ ସହିତ ତାର ପଡେଇନି କେମିତି ଆସିଥିଲା।
ଅ ନାଇଁ ନାଇଁ ସେ ବର୍ଷା ତାଙ୍କର ସେ ଇଏ ମେଡିକାଲ ବି ଯାଇଥିଲା ପିଙ୍କିଅବା। ହଁ। ଆରେ ଜନ୍ମ ହେଲା ଦିନ ନା କଣ ଯାଇଥିଲା।
କାଲୁ
ମୋର ଯେତିକି ମନ ପଡୁଛି ମତେ କ ଲାଗୁଛି ସୁନି ଅପା କହିଲା ଭଳିଆ ଯେ ବର୍ଷାର ଝିଅ ହେଇଛି ଯ ଆଉ ପିଙ୍କି ଅପା ଯାଇଛି ଦେଖିବାକୁ ନାକଣ।
ମ ତ ମୁଁ ଯେତେବେଳେ ମେଡିକାଲ ରେ ପଢଥିଲି ମୁଁ ସେତେବେଳେ ଘର ମୁଁ ସେଟା ଆ ଘର ଲୋକଙ୍କୁ ଡାକ ବୋଲି ଖାଲି କହୁଛି କେ ଶୁଣୁନାହାନ୍ତି। ହଁ ମୋତେ ଯେତେବଳେ ହେଲା ମତେ ଲାଗିଲା ଆସିଲା।
ମୁଁ ଯୋଉ ତତେ ଝିଅର ଫଟୋ ଦେଖେଇଥିଲି ଫୋନ ଆଲୋ ନାଇଁ।
ହୁଁ ହୁଁ।
ଏ ତୁ ଭଲ ଗୀତ
ହଁ ମତେ କିନ୍ତୁ ରାଗ ଲାଗିଲା ଏମିତି ଯୋଗୁ ହେଇଥିଲା ମତେ ଦେଖିବାକୁ ଭଲ ଲାଗିଲାନି ମୁଁ ସେ ଫଟୋଟା ରଖିନି କାଟି ଦେଇେଇଛି ମତେ ସେଟା ଦେଖିବାକୁ ଭଲ ଲାଗୁି
ସେ ଫଟୋ ମୋ ପାଖେ ବି ନାହିଁ ବୋଧେ ସେଟା ଗୋଟେ କେମିତି ଗୋଟେ ବପାଲ ଡର ଲାଗିଲା ଆଉ ଗୋଟେ ଫାଷ୍ଟ ଫଟ ଉଠିଛି ଗୋଟେ କେମିତିଆ ଫୋଟ ଉଠି ମାନେ ଜନ୍ମରୁ ଗୋଟେ ରହିଗଲା ଗୋଟେ ଜନ୍ମରୁ ହସ୍ପିଟାଲ ଏଇଟା ଗୋଟେ ଜୀବନସାରା ରହିକି ଅଛି
ହୁଁ ହୁଁ ଚାଲିଛି ଆଉ ଚାଲୁ ଆଉ କଣ
ଆଜି ଭୋଜି ଟା କିନ୍ତୁ ଭଲ ଲାଗିଲା ବେ ମୋ ଜି ଭାତ ଡାଲମା ତାପରେ ସେ ଆମ୍ବୁଲ ରାଇ ତା ଆମ୍ବୁଲ ରାଇ ଟା ବଢିଆ ହେଇଥିଲା ବଲେ ମସ୍ତ ହେଇଥିଲା। ଥିଲା ତାପରେ କ୍ଷୀରି ତାପରେ ଯୋଉ ଶାନ୍ତଳା କହୁଥିଲେ। ଳା ଘରିକା କଣ ଦେଇଥିଲେ ମୁଁ ଭାଇ ଜଲଦି ପଳେଇ ଆସିଲି ଏ ଏତେ ଗହଳୀ ଲୋ ମା ମୁଁ କହିଲି ପଳେଇ ଆସିଲି ଏତେ ଗହଳି ପୁରା ହଁ ମଣ୍ଡପରେ ପୁରା ହଁ ପୁରା ବ ତି ସାରା ଲୋକ ପୁରା ଭର୍ତ୍ତି ମାନେ ପୁରା ସମସ୍ତଙ୍କୁ ସେ ଏରିଆରେ ଦେଖ ଚିଡୁଛି
ଆମର ଘରେ କଡା ହେଇଥିଲା ମନେ ଅଛଟି ତ ହେଇନି ଯମା ଆମ୍ବୁଳ ରାଇ ବଡାବା ମୁଁ ତୁ ତୁ ମୁଁ ବଡାବା କରୁଥିଲେ ତ ତୁ ଚକଡୁଥିଲୁ ବୋଧେ
ପଡୁଥିଲି ତମମାନେ ସବୁ ପକଉଥିଲା ଟିକେ ଟ ଓହୋ ହୋ କେତେ ଟେଷ୍ଟି ଲାଗିଲା କଣ ପାଇଁ ଗୋଟେ ହେଇଥିଲା ତ ହଁ ହଁ
ଶୁଣୁନୁ ମୁଁ ଖାଇଥିଲି ଝିଅ ଯୋଉ ବାନ୍ତି କଲା ମନ ଅଛି ଟି
ହଁ ବା ଏଇ ଏଇଥର କରିବା ଯୋଉ ବଡ ବାପାଙ୍କର ଶ୍ରାଦ୍ଧକୁ ଇଏ କରିବା ଆମ୍ବୁଲରାଇ କରିବା ହେଲା ମତେ ସେଇଟା ମାନେ ସତରେ ବା ଆମ୍ବୁଲ ରାଇ ସବୁଠୁ ଭଲ ମତେ ତ ପୁରା ଟେଷ୍ଟି ଲାଗିଲା ମାନେ କିଛି ଦରକାର ଏଇ ଖାଲି ଆମ୍ବୁଲ ଦରକାରେ କେବେ ହଅ ମେ ଆମ୍ବୁଲ ରାଈ କରିବା ହଁ ଦହିରା ଏ ଭାଇ ଜାଣିଛୁ ମିଠା ର ବି ପାଞ୍ଚ ଟଙ୍କା ବଢିଯାଇଛି କୋଡିଏ ଟଙ୍କା ମିଠା ପଚିଶ ଟଙ୍କା ହେଇଯାଇଛି।
ଆଖି ର ଆଉ ବଆି କ୍ଷୀର ଚାରିଟଙ୍କା ବଢିଲା ତୁମ ମୋର ଆଣୁନ ମିନ କୁମୋର ଆଣୁ ତ ମିଠା ତ ବଢିବନି ହଁ ଏଠଟା ଟା ବଢେଇଛି ଚାରି ଟଙ୍କା ଚାରି ଟଙ୍କା ହାପ୍ ପ୍ଲେଟ ଟା ଦି ଟଙ୍କା
ଓହୋ
ହୁଁ ହୁଁଁ ହୁଁ
ରଜ ପରେ ସା ତ
କବା ଏଥର ଫଷ୍ଟ
ଇଏ ଗୋଟେ ଓଲଟା ମାନେ ଏମିତି କେବୋଇନ ରଜ ପୂର୍ବରୁ ସବୁବେଳେ ଶ୍ରାଦ୍ଧ
ହୁଁ ତିରିଶ ତାରିଖରେ ରଥ
ତିରିଶ ମାନେ ଆହୁରି କେତେ ଦିନ ରହିଲାଣି ତ
ହଁ